ହାଲୋ।
ହଁ।
ଅପା ନମସ୍
ନମସ୍କାର ଆଉ
କୁହନ୍ତୁ କଣ କରୁଛନ୍ତି?
ଏଇଠି ବସିଛି ଆଉ ଛାତ ଉପରେ ବସି ବୁଲୁଥିଲି।
ଛାତ ଉପରେ ପବନ ହଉଛି?
ଆଜି କାଆଁଳା ପଗ କରିଛି ଖରା ତ ହଉନି ମେଘୁଆ ମେଘୁଆ ଟିକେ ଉଠେଇଥିଲା ମେଘ ହଉନି କି କାଆଁଳ କ କିଛି ଖରା ହଉନି ଭଲ ଲାଗୁଛି ପାଗ ଭଲ ଅଛି।
ପାଗ ଭଲ ଅଛି ନାଇଁ ହଁ ଆଉ ପୁରା ଯୋଉ ଗୁଳମୂଳିଆ ହେଇଯାଉଛି ପୁରା ଅବସ୍ ତା ଢିଲା କରିଦଉଛି ପୁରା।
ଆଉ
ଆଉ କଣ କୁହନ୍ତୁ କଣ ଖାଇଛନ୍ତି?
ଆଉ ଖାଇନି ତ ଚା ଟିକେ ଖାଲି ପିଇଥିଲି ଖାଇବି ଆଉ ଭୋକ ଲାଗିନି ତ ଖାଇନି ମୁଁ ସକାଳୁ ଚା ପିକି ରହିଯାଏ ବାରଟା ସାଢ଼େ ବାରଟା ଯାଏା
ଆଉ ପେଟ କିଛି ହୁଏନି ଗ୍ୟାସ୍ ଫ୍ୟାସ୍।
ନା କାଇ ଗାସ ବାସ ହେଇନି ଏପେ ଯାକେ। ଆଗକୁ ହବ କି କଣ ବୋଧେ ଏ
କୁହନ୍ତୁନି। ସେମିତି କୁହନ୍ତୁନି ଯଦି ନ ହେଇଛି ତାହେଲେ ଭଲ। କାରଣ ସେଟା କଣ କି ମୋର ହେଇଯାଏ। ଯଦି ନ ପିଇବି ମାନେ ଚାହା ପିଇବି କଣ ମୁଁ ସଡନ ଚାହା ହିଁ ପିଏନି। ଯେମତି କିଛି ଜଳଖିଆ ପତ୍ର ଖାଇବି ନହେଲେ ବିସ୍କୁଟ ଏମିତି ଗୋଟେ ଖାଇବି ତାପରେ ଯାଇକିରି ଚାହା ପିଇବି। ଖାଲି ଚାହା ପିଇଲେ ତ ପେଟ ପୂରା ଗୁରାଣ୍ଡି ହବ।
ହଁ ମୁଁ କିଛି ପକେଇକି ଖାଇବାକୁ ଏତେ ଭଲ ଲାଗେନି ଚାହାରେ ମୁଁ ଖାଲି ଚାହା ଟାକୁ ପିବି।
ଓହୋ।
ଆଉ ରଥଯାତ୍ରା ଆସିଲାଣି ତମେ ସେଇଆଡେ ଭଲ ରଥଯାତ୍ରା ହୁଏ?
ହଁ ହୁଏ।
ଆଚ୍ଛା ଗଣେଶ ପୂଜା ବି ଭଲ ହୁଏ ନା ମୁଁତ ଡାକନ୍ତି ସୀମା ସବୁ ବେଳେ।
ରଥଯାତ୍ରା ଆଉ ଆମର ଏଠି ରାମନବ ବମ୍ବ ଭଲ ହୁଏ। ରାମନବମୀ ଏମିତି ଯାତ୍ରା କରିକି କାଢି କାଢନ୍ତି ଆଉ ଗଣେଶ ପୂଜା ଟା ଯୋଉ ହୁଏ ନା ପୁରା ଗୋଟେ ସପ୍ତାହେ ପନ୍ଦର ଦିନ ପୂରା ରଖିବେ। ଆଉ ଭସାଣି ଯେଉଁ କରିବେ ନା ପୁରା ଭସାଣିି ଯେମତି ସୁଁନ ଦେଢଶହ ଦୁଇଶହ ଉପରେ ପୁରା ଠାକୁର ବସିଥିବେ। ବହୁତ ଥାଆନ୍ତି ଭଲେ ସେ ହୁଏ ଆଉ ଯେତିକି ଦିନ ବସିଥିବେ ଯେତେବେଳେ ବୁଲାବୁଲି ଏମତି ସବୁ କରିବାକୁ ଯିବ ନା ସବୁ ଭେରାଇଟିର ଭୋଗ ଦେବେ।
ହୁଁ ହୁଁ।
ପାଳି ସବୁ ଥାଏ ନା ପ କେବେ କେବେ ଖୀ ଚୁଡ଼ି ଦେବେ କେବେ କେବେ ପୁରୀ ତରକାରୀ। ଆଉ କେବେ କେବେ ଯୋଉ ଆମର ଯୋଉ ଛୋଲା ଲାଲ ଛୋଲା ହଁ ଏବ ସବୁ ଖାଲି ଆଉ ମିଠା, ଗଜା, ବୁନ୍ଦି ଜିଲାପି, ମାଲପୁଆ ଆଉ ମାନେ ଏଗାର ବାର ଦିନି ହଁ ଯେ ତେ ଦିନି ରହିଲେ ସେତେ ଦିନି ପୁରା ବଢିଆ ସେ ମାନେ ଭୋଗ ମିଳିବ। ଯେତେ ବୁଲିବାକୁ ଯାଇପାରିବ କିନ୍ତୁ ଏତେ ବି କିଏ ସେ ଯାଉଛି ଡେଲି ଗାଡ଼ି ରେ ନହେଲେ ଚାଲି ଚାଲି।
ସବୁ ମଣ୍ଡପ ରେ ଅଲଗା ଅଲଗା ଭୋଗ ଦଉଥିବେ ଆଉ।
ହଁ ସବୁ ମଣ୍ଡପରେ ଅଲଗା ଅଲଗା।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
ବହୁତୂ ବଢିଆ ହୁଏ ଆଉ ପ୍ରଶସନ ପର୍ଯ୍ୟନ୍ତ ରହିଲେ ତ ଆହୁରି ବଢିଆ। କେବେ
ସବୁଦିନ ଯାଅ ନା କେତେ ଦିନ ଯାଅମ୍?
ସବୁଦିନ ବୋଲେ ଯେମିତି ଦିନେ ଛାଡ଼ି ଦିନେ। ସବୁଦିନ ଗଲେ ଗୋଡା ହାତ କାଟିବ। ତାପରେ ସେଇ ସେଇ ଟାଇମ ରେ କଣ କହିଲ ଇଏ ଟା ରହିଯାଏ। ଛୁଆଙ୍କ ପରୀକ୍ଷା ଟା ରହିଯାଏ।
ହୁଁ।
ସେଇ ଟାଇମ ରେ ପରୀକ୍ଷା ଟା ରହିଯାଏ ଆଉ କୋଉଦିନ ଯଦି ଲାଷ୍ଟ ଥିବ ତ ଯାଇ ହବ। ଆଉ ଯଦି ଷ୍ଟାର୍ଟିଂ ରୁଥିବ ଯାଇ ହବନି ଖାଲି ଜଷ୍ଟ ଗାଡିରେ ଯାଇକି ଟିକେ ବୁଲ ଦେଇେ ପଳେଇ ଆସ ଉ ଗୋଟେ ଦିଟା ଦେଖିକି ଆଉ। ଆଉ ସବୁବେଳେ ଗଲାବେେଳକୁ ଛୁଆ ପଢିବେ କେତେବେଳେ ମାନେ ଯଦି ଆମେ ସା ଚାଟ ରୁ ଯାଉଛୁ ଆସିଲା ବେଳକୁ ଦଶଟା ହେଇଯାଉଛି। ଘରେ ପହଞ୍ଚିଲା ବେଳକୁ ବୁଲି ବୁଲି ସବୁଆଡେ
ହୁଁ ସେ ତ ବାହାରେ ଖାଇ ଦେଇଥିବ ଆଉ ଆଉ ଆସିଲା ଆଉ କଣ ରୋଷେଇ କରିବାକୁଛ।
ନାଇଁ ରୋଷେଇ ହୁଏନି ସବୁ ତ ଟିକେ ଟିକେ ସବୁ ମନ୍ଦିର ସବୁ ମଣ୍ଡପ ବୁଲିଲା ବେଳକୁ ଅ ସବୁଠିକେ ଟିକେ ଟିକେ ଯୋଉ ଭୋଗ ଦେଇଥିବେ ସେଇଆକୁ ଗୋଟେ ଦିଟା ଖାଇ ଖେଇକି ହେଇଯାଇଥିବ। ଆଉ ଘରେ ଯଦି କିଏ ଥିବ ତାଙ୍କ ପାଇଁ ବି ଗୋଟେ ପୁଡିଆ ନେଇ ଆସିଥିବୁ ଆଉ ମା ବାପ୍ ପା ନା ସିଏ ମାନେ କଣ ଇଚଛା କରନ୍ତି ଏତେ ବାଟ ଚାଲିପାରିବେନି ତାଙ୍କୁ ନେଇକି କିଛି ଲାଭ ବି ନାହିଁ ଆଉ ସିଏ ଥିବେ ତାଙ୍କ ପାଇଁ ଟିକେ ଭୋଗ ନେଇ ଆସିବୁ ନହେଲୋଇ ଏମିତିରେ ବି ଏଁ ରୁଟି ଫୁଟି କରିକି ଯାଇଥିବି ଦିପଟ ରୁଟି କରିଦେଇଥିବେ ଯାହା ତରକାରି ପତ୍ର ଥିବ ହେଇଯିବ। ଆଉ ଟିକେ ଖାଲି ଯୋଉଠି ମିଠା ଭୋଗ ବୁନ୍ଦି ମାଲପୁଆ ଏଇ ସବୁ ରେ ହେଲା
ହୁଁ ହୁଁ।
ଟିକେ ନେଇ ଆସିଲେ ଲଗେଇକି ଖାଇଦେଉ ଆଉ। ବହୁତ ବଢିଆ ହୁଏ। କେବେ ଆସ?
ଯିବା କେବେ ଡାକୁଛନ୍ତି ସିମା କେତେ ବହୁତ ଥର ଡାକିଲେଣି। ଆଉ ଯାଇ ହୁଏନି ଆଉ।
ସେଇପରା ଆସିଲେ ସିନା ମାନେ ସିଏ ଏଠି ଏକା ସାଙ୍ଗେ ଥିଲୁ ଯାଉଥିଲୁ ଆଉ ଏଠିକି ସେଠିକି ଗଲା ଆଉ ଯିବୁ ଏକା ସାଙ୍ଗରେ କେତେବେଳେ ତାଙ୍କର କିଏ ପଳେଇ ଆସିଥିବ କେତେବେଳେ ଆମର କିଏ ପଳେଇ ଆସିଥିବ ଯାଇ ହବନି। ତେଣୁକରିି ତମେମାନେ ସବୁ ଆସିଲେ ହେଲେ ସାଙ୍ଗ ହେଇକି ଟିକେ ଯାଇହବ।
ଯିବା ସମସ୍ତେ ଅଛନ୍ତି ତ ପ୍ରତୀକ୍ଷା ସବୁ ଆମେ ସବୁ ଅ ସବୁ ଯିବା ଥରେ ଥରେ ବୁଲିକି ଆସିବା।
ଟିକେ ଭଲ ଲାଗିବ।
ଆ
ଆଉ ସେଠି ଯୋଉ ବିକ୍ରି ବି ସବୁ ହୁଏ ନା ଏମିତିରେ ତ ଭୋଗ ଦିଅନ୍ତି ସବୁ ଆଉ ଯୋଉ ବିକ୍ରି ହୁଏ ସିଏ ବି ସବୁ ମାନେ ପୁରା ସାଧା ବି ଥାଏ। ଛୁଆ ମାନେ ଯଦି ଚାହିଁବେ ବି ଗୁପଚୁପ ଫୁପଚୁପ୍ ଖାଇବାକୁ ସବୁ ତ ଗୋଟେ ଯାତ୍ରା ଟାଇପ ର ଆଉ।
ହଁ ସେ ପପିନା ଦିଅନ୍ତି ଷ୍ଟାଟସ ମୁ ଦେଖିଚି ସବୁ ବଢିଆ ବଢିଆ ମୂର୍ତ୍ତି ସବୁ ତିଆରି ହୁଏ। ତାଳଚେରଠୁ ବି ଆହୁରି ବଡ ବଡ ହୁଏତ?
ତୁ ବଡ ଅପା କାରଣ ଗୋଟେ ଆମର ଯୋଉ ରୁମ୍ ଥାଏ ନା ସେ ରୁମ ରେ ମାନେ ବାଜିବ ଉପରକୁ ବାଜିବ ତା ମେଢ ସବୁ ଆଉ ସବୁ ଭେରାଇଟିରେ ତାପରେ ଏମିତି ବି ଗଳି ସନ୍ଧି ରେ ବି ଏ ଛୋଟ ଛୋଟ ସବୁ ବସେଇଥାନ୍ତି। ମାଢୁଆଳି ମାନେ ବେଶୀ ବସାନ୍ତି ନି କି ବିହାରୀ ମାଢୁଆଳି ସବୁ ତାଙ୍କ ଘରେ ଘରେ ବି ଥିବ। ମୁଁ ତ ଖାଲି ବଡ ବଡ ଗଣିକିରି କହୁଚି କି ଦୁଇଶହ ଅଢେଇଶହ ମାନେ ସେମିତି ହେଲେ ତିନିଶହ ବାହାରିବ।
ହଁ।
ଭଲ ହୁଏ ଗଣେଶ ପୂଜା ଟା ବହୁତ ଭଲ ହୁଏ ଆଉ ଏ ଏଠିବି ରଥ ଯାତ୍ରା ବି ଭଲ ହୁଏ। ଅ ଏଇଠୁ ଠାକୁର ବାହାରିବେ ଅଳ୍ପ ବାଟରେ ଗୋ ଗୋଟେ କିଲୋମିଟର ବି ହେବନି ସେଇଠି ତାଙ୍କର ମାଉସୀ ମା ଘର ଅଛି। ସେଠି ବି ପୋଡପିଠା ଫୋଡ ପିଠା ସବୁ ଦିଅନ୍ତି ଆସିଲା ବେଳକୁ। ଆଉ ନଅ ଦିନି ଯାକ ସେଠି ପୁରା ଅଭଢା ମାନେ ଇଏ ଥାଏ। ବିକ୍ରି ବି ହୁଏ। ଯିଏ ଆଣିକି ଖାଇପାରିବ ଘରେ ହଁ ହଁ ମାଉସିତା ମନ୍ଦିରରେ।
ହୁଁ ହୁଁ।
ଜଗନ୍ନାଥ ଥାଆନ୍ତି ନା ସେଇଠି ରନ୍ଧା ବଢା ହୁଏ ପୁରା ନଅ ଦିନ ପର୍ଯ୍ୟନ୍ତ। ବାହାରେ ସବୁ ଖିଚୁଡି ଭୋଗ ଦିଅନ୍ତି ଆଉ ସବୁ ଯିଏ ଖାଇବା ଆଣନ୍ତି ମିଲ ତାଙ୍କ ପାଇଁ ସବୁ ଟିକେଟ ସବୁ ଆଗରୁ ବୁକିଂ କରାହେଇଥିବ। ଦୁଇଶହ ଟଙ୍କା ଦୁଇଶହ ଅଢେଇଶହ ଦେଢଶହ ହଁ। ହୁଁ।
ଯା ଆମ ବାପ ଘର ଗାଁରେ ଗୋଟେ ଛୋଟ ରଥଟେ ଅଛି ଘର ପାଖରେ ମାଉସୀମା ମନ୍ଦିର ସେଇଠି ହୁଏ ଆଉ ଦିଅନ୍ତି ସେଠି ବି ପୋଡପିଠା ଦିଅନ୍ତି ଆମେ ଯାଉ ରଥ ଟାଣିବାକୁ ବି ଯାଉ।
ହଁ।
ବଢିଆ ମଜା ଲାଗେ।
ମଜା ଲାଗେ ଏଇଠି ତ ପୁରା ମୋର ଗୋଟେ ବର୍ଷ କୁହନ୍ତୁ?
ଆସ ପୁରୀ ଯାଇଚ ରଥଯାତ୍ରା ଟାଇମ ରେ?
ଆଁ ଛୁ ଝିଅ ବେଳେ ଯାଇଥିଲି ଆଉ ବାହାଘର ପରେ ଏମ୍ ତି ଠାକୁ କୁର ବାହାରେ ଥିଲାବେଳେ ଯାଇଥିଲି। ଆଉ ଭିଡରେ ଯାଇନି ଛୁଆ ପିଲାଙ୍କୁ ନେଇକି।
ଆଉ ଛୁଆ ପିଲାଙ୍କୁ ନେଇକି ଯାଇ ହବନି।
ନା ନା ଭିଡରେ ଯାଇନି କେବେଲ ମା କାରଣ ଏ ସବୁବେଳେ ଏଇଠି ବସି ଘରେ ଟିଭି ଦେଖିଲା ବେଳକୁ ଟିଭି ରେ ନ୍ୟୁଜ ସବୁ ଦେଖ ଖିଦେଇକି ମୁଣ୍ଡ ଖରାବେ।
ହଁ ସିଧା ପ୍ରସାରଣ ଦଉଛି ଦେଖ ଖି ହବ ପୁରା ତ ଠାକୁରଙ୍କୁ ଭଲସେ।
ହଁ ପୁରା ଷ୍ଟାର୍ଟିଂ ରୁ ଦଉଛି ପୁରା ସୋଇଲା ପର୍ଯ୍ୟନ୍ତ ତାପରେ ବି ଏମିତିରେ ବି କଣ ଯୋଉ ଅଧା ଯୋଉଟା ରହିଯାଉଛି ପୁଣି ତା ଆର ଦିନ ବି ଟଣା ହଉଛି।
ହଁ।
ତା ଆର ଦିନ ଯୋଉଟା ଯିବ ସେଇଟା ବୋଧେ ମାନେ ଫାଙ୍କା ଟିକେ ଥିବ ଟାଣିକି ଆସିପାରିବ।
ଫାଙ୍କା କାଇହିଁ ମ କେତେବେଳେ ବି ତ ପୁରୀରେ ଫାଙ୍କା ନାହିଁ।
ପୁରୀରେ ଫାଙ୍କା ହବନି ପୁରୀରେ ଫାଙ୍କା ହବନି। କାରଣ ସେଇଟା ଗୋଟେ ଏମିତି ଜାଗା ସେଇଟା କେବେ ଫାଙ୍କା ହବନି।
ଫାଙ୍କା ହବନି ସେ ଆମେ ଏବେ ଯାଇଥିଲୁ ସେ ସଂକ୍ରାନ୍ତି ପଡିଥିଲା। ଯାଇଥିଲୁ ଯେ ଗଲୁ ସକାଳୁ ଦଶଟାରୁ ଲାଇନ ଲଗେଇଲୁ ଯେ ରାତି ଦଶରେ ଠାକୁରଙ୍କୁ ଦର୍ଶନ ଗଲୁ।
ହଁ ହଁ ସେଟା ଲେଟ ଟିକେ ହେଇଗଲା ନା। ରାତିରୁ ଯୋଉ ତିନିଟା ରୁ ଯୋଉ ମାନେ ଇଏ ହଉଛି। ପହଡ ଖୋଲା ହଉଛି। ପା ଉ ସକାଳୁ ସକାଳୁ ପୁରା ଲାଇନ ଟା କରିବ ଆରାମସ ପୁରା ଠକ
ହଁ ପୁରା ସକାଳୁ ତମେ ଯିବ ପାହାନ୍ତା ବେଳୁକୁ ପୁରା ଯିବ ଯାଇ ଭଲ ଦର୍ଶନ କରିପାରିବେ।
ପାହାନ୍ତା ବେଳୁ ଗଲେ ନା ପୁରା ଠାକୁରଙ୍କୁ ତିନି ମୂର୍ତ୍ତିଙ୍କୁ ଆରାମସ ଦେଖିକିରି ଆସିବ ତାପରେ ଯୋଉଟା ମାନେ ନଅ ଟା ଦଶଟା ବେଳକୁ ଯୋଉଟା ଲାଇନ ଠିଆ ହେଉଛନ୍ତି ନା ସେଇଟା ବହୁତ ଭିଡ଼ ହେଇଯାଉଛି ଲୋକ ଆ ସିବେ ଠିଆ ହେବେ ଲୋକ ଆସିବେ। ଆ ନାଇଁ ଯିଏ ସବୁ ଟ୍ରେନ ରେ ଆସୁଥିବେ ଏ ମାନଙ୍କର ଯିଏ ଇଆଡୁ ଯାଉଥିବେ ତ। ରେ ସେ ସବୁ ମାନେ ନେ ଭିଡ଼ ହବ ନା ଯାଇକି ଫ୍ରେଶ ଫ୍ରାଶ ହେବେ ହୋଟେଲରେ। ରହିବେ ଏଇ ସବୁ ଦୁନିଆ କାମନା ନାଇଁ ସେ ସବୁ ଯୋଉ ଦି ଯାଇକି ଲାଇନ୍ କରୁଛନ୍ତି। ସେଇ ଲାଇନ ଟା ପୁରା ଭିଡ଼ ହେଇଯାଉଛି। ଆଉ ନଚିତ ସେମାନେ ବି ବୁଝୁନାହାନ୍ତି ସିଏ ଯଦି ବୁଲାବୁଲି କରି ସାରିକି ଆସିକି ଠା କୁର ଦର୍ଶନ କରନ୍ତେ। ତାହେଲେ ସନ୍ଧ୍ୟା ବେଳକୁ ଭଲସେ ହୁଅନ୍ତା।
ସେ ଯଦି ଯିବ ସେଇ ଜଗନ୍ନାଥଙ୍କ ପାସ ଫ୍ରଣ୍ଟରେ ଯଦି ଲଜ୍ ନେଇକି ସେଇଠି ରହିବ ତାହେଲେ ତମେ ସକାଳୁ ଯାଇକି ଦର୍ଶନ
ଦର୍ଶନ କରିପାରିବ ହଁ ସାଙ୍ଗେ ସାଙ୍ଗେ ସାମ୍ନାରେ ଯୋଉ ଅଛି ସବୁ ବି ରାତିଟା ରହିଲେ ଦୂର ହବ ଯିବା ପାଇଁ ଅଟୋ ଖୋଜ, ରିକ୍ସା ଖୋଜ ଏଇ ସବୁ। ସେଇଗୁରା ଖୋଜିଲା ବେଳକୁ ଇଆଡେ ଲେଟ୍ ହେଇଯାଇଥିବ ତାପରେ
ତଳକୁ ଯାଉଛି ଟିକେ ତାପସ ଡାକିଲେଣି ତ ହଉ।